ହ୍ୟାଲୋ।
ହ୍ୟାଲୋ।
ହଁ ଶୁଭିଲା।
ଶୁଭୁଛି ଏବେ? ହୁଁ ହୁଁ। ଆରେ ଅଲଗାଆ-ଆ-ଆ ଶବ୍ଦ ଗୁଡା ହଉଛି, ଏଇଟା ଚଳିବ?
ହେରା ହଉଥାଉ।
ଯେତେବେଳଟା ତୁ ଗୋଟେ କାମ କରୁନୁ ସେଟା ସେଆଡେ କରିଦେଲୁନି ଦେଖେଇଥାନ୍ତା କେତେଟା ହଉଛି କଣ
କଣଟା କରିଥାନ୍ତି?
ସେ ସେଠିଟି ମାନେ ଯୋଉ ପଇସାଟା ପା ଦେଖେଇଥାନ୍ତା ସେଠି।
ଓହୋଃ।
କରିଦେଇଚୁ?
ନା ନା।
ହୁଁ ହୁଁ।
କରିନି, କରିଦବା।
ଆ ମାନେ କେତେବେଳେ ଆଇଲୁ କି?
ମୁଁ ଆଜିଇ-ଇ-ଇ ହଁ ଆସିଲି ଆଉ ଟିକେ ପରେ । ତିନଟା ବେଳେ।
ହୁଁଉ-ଉ-ଉ ଯୋଉ ତୋ ଭାଇ ତ ଫେରିନି ପା?
ନା। କେତେବେଳେ ଫେରିବ କେଜାଣି?
ଓ ହୁଁ।
ଷ୍ଟାଟ୍ ହେଇଛି ପରୀକ୍ଷା।
କେତେବେଳେ ଷ୍ଟାର୍ଟ ହେଲା କି ତାର?
ଚୁନୁକୁ କଲ୍ କରିଥିଲି ଯେ, ସିଏ କହୁଥିଲା ଷ୍ଟାର୍ଟ ହେଇନି ଆଉ ଟିକେ ପରେ ଆରମ୍ଭ ହବ।
ଏମନ୍ତା ହୁଅନ୍ତା ଗରମରେ। ମୁଁ ଭାବିଲି ଚାରଟାରେ କହୁଥିଲା ଯେ।
ହଁ ଏଇନେ ଆରମ୍ଭ ହୋଇଥିବ ବୋଧେ
ଆସିକି ଟାଇମ୍ ହେଲାଣି ଛାଡ଼ୁ ନାହାନ୍ତି।
କଣ?
କଣ ଓପାଡ଼ି ଯାଇଥିଲ?
ହୁଁ।
କିଏ କିଏ ଥିଲେ କି?
ଅପା ଥିଲେ ପିଇସା ଥିଲେ। ଭାଇସରଏ ଥିଲେ।
ଭାଇ ଆସେ ନା ଭାଇ କେବେ ଯିବ କିରା
ଜି
ଆଜିିବ ନା କଣ? ସକାଳେ କଥା ହଉଥିଲା ନା କଣରେ କହିଲା କାଲି ଯିବୁନି।
ଆଜି ଯାଇଥାନ୍ତି ନା କଣ ହଁ ଆଜି ନା କାଲି ଯିବେ ହରି ଆଜି ଯିବେ ବୋଲି କହୁଥିଲେ ଅପା।
ସକାଳେ ଶାନ୍ତନୁଙ୍କ ଯୋଉ ଭାଇ କଥା ହଉଥିଲେ ଯେ କହିଲା କାଲି ଯିବ ବୋଲି।
ହୁଁ ହୁଁ ଯିବେ ବୋଧେ। ଏଠି ଲିଜାପିଜା ହରିକା ଆସିଛନ୍ତି ଭାଉଜ ହରିକା ଆସିଛନ୍ତି ସମସ୍ତେ।
କିଏ ବଡ ଭାଉଜ ହରି ଆସିଛନ୍ତି?
ହୁଁ
ଆ
ବାଉଳାଇ ଶଳା ବି
ଅ ହ ଆବୁଆ
ହଁ ସିଏ ବି
ହଁ ହଁ
ସିଏ ନ ଆଇଲେ କେମିତି ହବ ସବୁ ଟାଉଟର୍ ଗୁଡା
ହାପିର ଯୋଉ ସୁନାଗୋଳ ଗଲେ
କିଏ
ମାନେ କ୍ରିକେଟ ଖେଳିବା ପାଇଁ କହୁଥିଲେ ଯେ
କାଇଁ ଏରା କାହିଁ ମାନେ କୋଉ ଦିନ ହବ କିରା ତ କାଇହିଁ ଦେଖୁନି କିଛି ମେନ୍ ଜିନିଷ
ହେ ଆସିଥିଲା ଗୋଟେ ଯେ ଦେଖଉଥିଲା ଜଲ୍ଦି ଟାଇମ ମାନେ ସରିଯିବ ଯେତିକି ଆଉ ଅଛି କରିଦିଅ ଜଲ୍ଦି ଯେତିକି ଟାସ୍କ ଅଛି କରିଦବା ପାଇଁ କହୁଥିଲା ଚାଲଥାଉ ବାପୁ ନହରେ ଆ ଡାକିକି ଚାଲ ତ ଖେଳୁଥାଉ ଆମେ ଯାଉଛୁ ହଁ ହୁଁ
ହ୍ୟାଲୋ ଆଜି କେତେ ତାରିଖ
କଣ
ଆଜି ତାରିଖ କେତେ
ଆଜି ତାରିଖ ସତର କାଉରା ଭୋବଉଛନ୍ତି କଣ ସେ କାଉରା କ ବୋବଉଛନ୍ତି ସେମତି
ହଁ ବା
ମୁଁ ଆମ ସିଢି ଉପରକୁ ପଳି ଆସିଛି
ଏ ମୋ ପାଖରେ ତ ବୁଧି
ହଁ
ମୋ ପାଖରେ ବି ଏରାଅଛନ୍ତି ଯେ ଗଛ ଉପରେ
ମୁଁ ଆମ ନୂଆ ଘର ସିଢି ଉପରକୁ ପଳେଇ ଆସିଛି ଆଉ କେବେ ଯୋଉ ଯିବ ଭଉଣୀ
ଏ ରଜ ପରେ
କଉଢି
ହାଇଦ୍ରାବାଦ ଆଉ କୁଆଡେ
ହୁଁ ହୁଁ
ଗୋଟେ ହିଲ୍ସରେ କିଛି କାହିଁ ଦେଖାଉନି
କଣରା
ଗୋଟିଏ ଦେଖାଇନି ଆଉ ମୁଁ ଭିି କିଛି ବୁଝିପାରୁନି ଭାରି ଦୁଃଖ
ସମୟ ହୁଁ ଓ
ଖେଳିବାନି
ଖେଳିବା
ପିଲା ତ କେହି ନାହାନ୍ତି ସେଇ ଦି ଜଣ ତ ସେଆଡେ ଯାଇଛନ୍ତିହରି
ହଁ
କାଲି ଆଡୁ
ଖେଳୁଥିଲ କିଏ କିଏ
ଆଜ୍ଞା କଥାେଉଥିଲୁ ତୋ ଭାଇ ଖେଳିଲେଣି ତନୁ ମୁ ଆମେ ହେଇଥିଲୁ କେଟେନା
କିଏ ଜିତିଲା
ଜିତିଲୁ ସେମାନେ ଜିତିଲେ ଆମେ ହାରିଗଲୁ ସେ ଆମ ଚୁନୁ ଅଧାରୁ ବି ପଳିଲୁ
ଚୁ ଚୁନୁକି ତୁ ଗୋର୍ଟା ସାଇଡ ରେ ଥିଲ କି
ନାଇଁ ସେ ପଳେଇଲା ଆଧାରୁ ସେ ସେପଟେ ଥିଲା ମୁଁ ପଛରେ ପା
କଣ ବାଡେଇ ପାଇଲନି କି?
ହଁ
ଭଲ ବାଡଉଥିଲୁ ବାଡେଇ ପାଇଲୁନି କିନ୍ତି।
ଓଭର ଛ ଓଭର କରୁଥିଲୁ ରନ୍ ୱେ ନା ଆଉ ଖେଳି ହଉନଥିଲା ଟୋଟାଲି ବର୍ଷା ହେଇଯାଇଥିଲା।
ହୁଁ କାଲି କେତେବଳୁ ବର୍ଷ ହେଲା କି।
ଟିକେ ହାଲକା ହେଇଗଲା ଯେ
ଓହୋ ଲି ସିଆଡେ ଅଳ୍ପ ପୁରା ହାଲକାରେ ହେଇଯାଇଛି।
ହୁଁ ସିଆଡେ ବର୍ଷା ହେଇନଥିଲା କି।
ନା କାଲିିକି ଆଡେ ପୁରା ଅଳ୍ପ ହାଲକାରେ ବର୍ଷା ହେଇଛି ପୁରା।
ହୁଁ ହୁଁ
ଆସିଲାଣି ଆଉ ଥରେ କଲ୍ କରିବି। କହିଲି ଆଉ ଥରେ କଲ୍ କରିବି।